ହ୍ୟାଲୋ।
ହାଲୋ।
ହୁଁ କୁହନ୍ତୁ।
କଣ କରୁସନ୍ତି?
ବସିଚି ଆଉ।
ଖିଆ ପିଆ କଣ ହେଇଥିଲା ଏଇ ଖଣା କଣ ଜଳିଖିକା ହେଇଥିଲା?
ଏଇ ଜଷ୍ଟ ବିସ୍କୁଟ ଖାଉଥିଲି।
ଆଚ୍ଛା। ଆଉ ଦେହ ଫେହ ସବୁ କେମିତି ଅଛି?
ଠିକ୍ ଅଛି। ଆପଣଙ୍କର?
ମୋର ବି ସବୁ ଠିକ ଠାକ ଚାଲିଛି। ପଢାପଢି କଣ ଚାଲିଛି?
ହୁଁ ନରସିଂହୁ କରୁଛି।
ଆଗକୁ ଆଉ କିଛି ପଢିବ ନା ଜବ୍ କରିବ?
ନର୍ସିଂ ପରେ ତ ଜବ ହିଁ କରିବି।
ଆଚଛା। ଆଉ କଣ ଘରେ ସବୁ କଣ କରସାରିଲେ, ଦେହ ପା ସବୁ ଭଲ?
ହଁ ସମସ୍ତଙ୍କର ଭଲ ଅଛି।
ହୁଁ
କୁହନ୍ତୁ।
ଆଉ ଘରେ କେତେ ମେମ୍ବର? କଣ କରୁଛନ୍ତି ସବୁ? କେତେ ଭାଇ ଭଉଣୀ ତମେ?
ଭାଇ ଭଉଣୀ ତିନି ଜଣ।
ଓ ଭାଇ କେତେଟା ଭଉଣୀ କେତେଟା?
ଭଉଣୀ ଦି ଜଣ ଭାଇ ଜଣେ।
ହୁଁ ହୁଁ ଆଉ ରଜ ପର୍ବଣି କଣ କେମିତି ପାଳନ କର? କୁଆଡେ କଣ ଯାଅ ବୁଲାବୁଲି କର?
ସେମିତି କୁଆଡେ ଯାଏନି। ଏଇ ସ ସାଙ୍ଗ ମଙ୍କ ସହିତ ଏଇଠି ପାଖରେ ଦୋଳି ଝୁଲେ ଆଉ। ଆଉ ମନ୍ଦିର ଯାଉ ସାଇ ମନ୍ଦିର ବାସ୍ ସେତିକି।
ସାଇ ମନ୍ଦିର ରେ ଟାଉନ୍?
ନାଇଁ। ଏଇ ପାଖରେ ଯାଜପୁର।
ହ। ଆଉ କଣ ଖାଇଥିଲ ଖରା ବେଳେ।
ଭାତ ଖାଇଥିଲି।
କଣ କଣ ରୋଷେଇ କରିବାକୁ ଆସେ?
ମତେ ସବୁ ଆସେ କେବଳ ଆଇଁଷ କରିପାରିବନି। ଆଇଁଷ ମୁଁ ଖାଇଏନି କି ମୁଁ କରିପାରିବିନି।
ଭେଜିଟେରିୟନ୍?
ଆଜ୍ଞା।
ଟୋଟାଲ ଖାଅନି ଆଇଁଷ?
ନାଇଁ।
ଓ ହ କେମିତି ରହିଯାଉଛ ବିନା ଆଇଁଷ ଖାଇକି। ତମେ ଖାଉନ ନା ପ୍ରାୟ ତମ ଘରେ କେହି ଖାଆନ୍ତିନି।
ମୁଁ କେବଳ ଖାଏନି।
ହୁଁ ହୁଁ। ଆଉ କଣ କୁହ?
ହୁଁ ଆପଣଙ୍କ ଦେହ କେମିତି ଅଛି?
ମୋର ତ ସବୁ ଭଲ ଚାଲିଛି ଏୟୀଖେଣା।
ଆପଣ ପଢାପଢି କରୁଛନ୍ତି ନା ଜବ୍ କରୁଛନ୍ତି?
ହଁ ସବୁ ଚାଲିଛି।
ପଢ଼ୁଛନ୍ତି?
କଣ?
ପାଠ ପଢୁଛନ୍ତି ନା ଜବ କରୁଛନ୍ତି?
ପାଠ ପଢୁଛି ଗ୍ରାଜୁଏସନ ଚାଲିଛି।
ହୁଁ ହୁଁ। ଭଲ ତାପରେ ଜବ୍ କରିବେ ନା ପିଜି କରିବେ?
ନା ହାୟର ଷ୍ଟଡି କରିବାର ଅଛି। ଏଇକ୍ଷିଣା ଜବ୍ ପାଇଁ ମୁଁ ମାନେ ଯୋଉ ଇ ନୁହଁ ଜବ୍ ପାଇଁ ଏଇକ୍ଷିଣା ମୁଁ ଭାବିନି ଏଇକ୍ଷିଣା ଗ୍ରାଜୁଏସନ୍ ସରିଲେ ହାୟର ଷ୍ଟଡ଼ି କରିବାର ଅଛି। ତାପରେ ଦେଖିଆ ଜବ୍ ଫବ୍ କରିବା ଆଉ।
ହୁଁ।
ହୁଁ ହୁଁ।
ଭଲ।
ଫ୍ରୁଟ୍ ଭିତରେ ତମୁ ଖାଇବାକୁ ଭଲ ପଟ୍ ପସନ୍ଦ କୋଉଟା?
ଉଁ
ନାଁ ସିଜିିନ୍ ନେଇକି। ଆରେ ଫ୍ରୁଟ୍ ବୋଲେ ମାନେ ଯୋଉ ଏ
ହଁଓ ଫୁ ଖାଇ ହଁ ମୁଁ ଜାଣିଚି। ସେଥିରୁ ତ ଲିଚୁ ଲିଚୁ କୋଳି। ଆଉ କମଳା ଆଉ ସେମ୍ ତି ମୁଁ କୌଣସି ଦିନିଷରେ ଇଏ କରେନି। କିନ୍ତୁ ଫୁଡ଼୍ ମୋ ହିସାବରେ ଫୁଡ଼୍ ହୋଉଚି ଗୁପଚୁପ୍।
ହୁଁ ଅ ଗୁପଚୁପ୍ ମୋମୋସ୍ ସେଗୁଡ଼ା ତ ସମସ୍ତଙ୍କୁ ପସନ୍ଦ ଥାଏ।
ମୋସ୍ ଖାଏନି।
ଖାଲି ଗୁପଚୁପ୍ ଖାଅ ନା?
ଉଁ ଖାଲି ଗୁପ୍ଚପପ୍। ହୁଁ ଆଉ କିଛି ଫାଷ୍ଟ ଫୁଡ଼୍ ଖାଏନି। ଆ।
ହୁଁ।
ସବୁ ଖାଉଥୁଲି ପ ଡକ୍ଟର ମନା କଲେ କହିଲେ କିଛି ବାହାର ଜିନିଷ ଖାଇବନି।
ମୁଁ ହିଁ ମନା କଲି।
ସେଥିଲାଗି ଏବେ ସବୁ ଛାଡ଼ି ଛୁଡ଼ା ଦେଇଚି। ଖାଲି ଗୁପଚୁପ୍ କେତୋଳେ କେମିତି ଖାଇଦୋଉଚି ଆଉ।
ଓ ଦେହ ଫେହ ଖରାପ ହେଲା ବୋଧ ତାକୁ ଖାଇକି ନା?
ହୁଁ ପେଟ କାଟିଲା ସଦାବେଳେ। କାନ୍ଦିଲି ଖାଲି ଗଡି଼ଲି ଘର ଯାଁକ।
ତ ହୋମିଏପାତି ଖାଉଥୁଲି। ତା ପ ଏ ଯୋଉ ଡକ୍ଟର ପାଖୁକୁ ଗଲି ସେ କଇଲେ ଏବେଠୁ ବାହାର ଜିନିଷ ଖାଇବା ବନ୍ଦ କର। ନହେଲେ ଆଗୁକୁ ବହୁତ ପ୍ରୋବ୍ଲେମ୍ ରେ ପଡ଼ିବ। ଅସୁବିଧା ହବ ସେଥିଲାଗି ଛାଡ଼ିଦେଲି।
ଆଚ୍ଛା। ସେଗୁଡ଼ା ବେଟର୍ ବି ନୁହଁ ସେ ରାସ୍ ତା କଡ଼ରେ ଧୂରି ମରି ୟାଡ଼ୁ ସ୍ୟାଡ଼ୁ ପଡୁଥୁବ, ଉଡ଼ୁଥୁବ ସେ ତ
ଖାଏନି ଯାହାବି କରେ ଯାହା ବିି ଖାଏ ଘରେ ବନେଇକି ଖାଏ।
ଓହୋ।
ଗୁପଚୁପ୍ ଟା କେବଳ ବାହାରେ ଖାଏ। ଆଉ ମୋମୋଟା ଆଉ କିଛି ନାହିଁ। ଆଉ ବାହାରେ କିଛି ଜିନିଷ ବି ମୁଁ ଖାଏନା।
ଉଁ
ମତେ ତ ଆସେ ମୁଁ କରିକି ଘରେ ଖାଇଦିଏ।
ହୁଁ?
ମତେ ଫାଷ୍ଟ ଫୁଡ଼୍ ଦିନିଷ ଆସେ। ମୁଁ ସେଥିଲାଗି ଘରେ କରିକି ହିଁ ଖାଇଦିଏ ମୁଁ ବାହାରେ ଖାଏନି।
ଉଁ।
ହୁଁ ଆପଣଙ୍କୁ ରୋଷେଇ କଁ ଆସେ?
ମତେ?
ହୁଁ।
ମତେ କଣ ନ ଆସେ?
ଓହୋ। ମାନେ ଆପଣଙ୍କୁ କିଛି ଆସେନି।
ନା।
ଜାଣିପାଇଲି ଏତେ ଆ, ଉଁ, ମାନେ ଏତେ ଗଭୀରତା ସହ କହୁଛନ୍ତି ନା ସେଥିଲାଗି ଜାଣିପାଇଲି।
ହୁଁ। ତୁମର ହବି କଣ? ତୋମର ମାନେ ଯୋଉ ଉଁ,
ମୋର ହବି ହଉଚି ଟ୍ରାଭେଲିଂ ମାନେ ବୁଲିବାକୁ ଭଲ ଲାଗେ।
ହୁଁ।
ବହି ନୂଆ ନୂଆ ବହି ସବୁ ପଢିବାକୁ ଭଲ ଲାଗେ ଆଉ।
ଅଁ, ହଁ।
ଆପଣଙ୍କୁ?
ମୋତେ ବି ସେଇ ବିଭିନ୍ନ ଜାଗା ବୁଲିବାକୁ ଭଲ ଲାଗେ। ତ ତାପରେ ଗାଡି ଚଲେଇବାକୁ ଭଲ ଲାଗେ କାର୍। ଆଉ ଭଲ ଭଲ ଖାଇବାକୁ ଭଲ ଲାଗେ। ନୂଆ ନୂଆ ଏଇ ସବୁ ଆଉ।
ଭଲ।
ଆଉ ବୁଲିଲା ବେଳେ ଗୀତ ଶୁଣିବାକୁ ବି ଭଲ ଲାଗେ।
ହୁଁ, ସେଇଟା ତ ପୁଅ ପିଲାଙ୍କୁ ଭଲ ଲାଗେ ମୁଁ ଜାଣିଛି।
ହୁଁ।
ଆଉ କୁହନ୍ତୁ ଆପଣଙ୍କ ଫେବରେଟ୍ ଫୁଡ଼୍ କଣ?
ଆଉ ସବୁ ଭଲ, କୁହ।
ଆପଣଙ୍କୁ କଣ ଖାଇବାକୁ ପସନ୍ଦ?
ମୋତେ ସିଜନ୍ ନେଇକି, ଯୋଉ ସିଜନ୍ ରେ ଯୋଉ ଫଳ ହୁଏ ମୋତେ ତା ପସନ୍ଦ ଖାଇବାକୁ।
ଓ, ହୁଁ।
ଯୋଉ ସମୟରେ ଯୋଉ ଫଳ ଟା ହୁଏ। ଏବେ ଲିଚୁ କୋଳି ଚାଲିଛି ଲିଚୁ କୋଳି ପସନ୍ଦ। ଯେତେବେଳେ ଆମ୍ବ ଚାଲେ ଆମ୍ବ ପସନ୍ଦ।
ଏବେ ବି ଆମ୍ବ ବି ଚାଲିଛି।
ହଁ ଆମ୍ବ ବି ତ ଚାଲିଛି, ଦି ଟା ଯାଙ୍କ ପସନ୍ଦ ଆଉ।
ଆଚ୍ଛା।
ହୁଁ।
ଭଲ ସିଜନ୍ ଅନୁସାରେ ଖାଉଛନ୍ତି।
ହଁ।
ଆଉ କଣ କୁହନ୍ତୁ, ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମ ଘରେ ପାଞ୍ଚଟା ଜଣ, ଆମେ ତିନି ଭାଇ ମମି, ବାପା।
ଓହୋ।
ହୁଁ,। ପାଞ୍ଚ ଜଣ ଆମେ ତିନି ଜଣ ଘରେ ରହୁ। ଭାଇ ଦି ଜଣ ଜବ୍ କରିଛନ୍ତି ତାଙ୍କ ଜବ୍ ରେ ରୁହନ୍ତି।
ନା ଆପଣ ସବା ସାନ?
ହଁ।
ଆଉ କଣ କୁହ?
ଆପଣ କୁହନ୍ତୁ।
ଆଉ ରୋଷେଇ ଫଷେଇ କଣ କିମିତି କର, ଇସ୍ପେଶି ବତାଓ ତାର?
କିଛି ନାହିଁ ଘରେ ତ ସମସ୍ତେ ଅଛନ୍ତି କରୁଚନ୍ତି। ଯେତେବେଳେ କେ ନଥାନ୍ତି କି ମୋତ ତେ ଭୁକ ଲାଗେ କି ଭାଇହେରାଙ୍କୁ ଭାଇ ମୋ ସହିତ ଲଗାଏ ଅଧିକ ଟାଇମ୍ କି ମୋ ତେ ଏଇଟା କରିଦେ, ସେଟା କରିଦେ। ତୁ ସେ-ତେ-ତେ ତାରି ପାଇଁ ହିଁ ସବୁ ନୂଆ ନୂଆ ଡିସ୍ ବନେଇଦିଏ।
ହୁଁ କଣ କଣ ବନାଅ?
ହୁଁ ଚଉମିନ୍ ହଉ ଆଉ ମଞ୍ଚୁରିଆନ୍ ମାନେ କଟଲେଟ ଯଉ କହୁଛନ୍ତି ଆଉ ଗୁପଚୁପ ଆଉ ଇପି ମଂଞ୍ଚୁରିଆ ଚଣ ଭାଜି ପିଆଜ ଆଉ କ୍ୟାପ୍ସିକମ୍ ପଡ଼ିବ ପିଆଜ ଯୋଉ ଛୋଟ ଛୋଟ କରିକି ତାକୁ ଏ କରିଦେବ ତା ପରେ ଏ ହଉଛି କୋବି ଯଦି ଥିବ ପତ୍ର କୋବି କୋଉ ଛୋଟ ଛୋଟ କରି କାଟିଦେବେ ଯଦି ପତ୍ରକୋବି ବି ନଥିବ ସୋୟାବିନ ରେ ବି କରି ପାରିବେ।
ହୁଁ
ହଁ ତା ପରେ ୟୁଟ୍ୟୁବ୍ ରେ ଦେଖି ଦେବେ ଆଉ।
ଉ ହୁ, ହୁ।
ମୁଁ ଇନଷ୍ଟାଗ୍ରାମ୍ ଚଳଉଥିଲି ତ ସେ ଦେଖିଲା ଗଲା ମୋ ପାଇଁ ଟିକେ କରିଦିଏ ତ ସେଥିଲାଗି କରିଦେଲି ଆଉ
ଦେଖିକି କରି ଦେଲା ନା କି।
ନା ନା ଦେଖିକି ନୁହଁ ମୁଁ ଶିଖ ଛି ମୁଁ ନୂଆ ନୂଆ ଜିନିଷ ଦେଖିଲେ ମୁଁ ସାଙ୍ଗେ ସାଙ୍ଗେ କରିଦେବି। ସେ କହିଲା କି ମୋର ଖାଇବାର ଅଛି କରି ଦେ। ମୁଁ କହିଲି ହଉ କରିଦେବି ଆଉ ମୁଁ ଦେଖ ଦେଖିଦେଲା କେବେ ଆଠ ଦଶ ଦିନ ତଳେ ଦେଖିଦେଲା ସେ ମୋ ସହିତ ଡେଲି ଲଗଉଛି ତୁ କରିକି ଦେ
ହୁଁ ଉ ତମେ କରିଦେଲ ଆଜି ନା।
ନା ମୁଁ ଦିଇଥର କରି ସାରିଲିଣି ଆଜି ନାହିଁ ପହର ଦିନ କରିଥିଲି। ତା ପରେ ଛଅ ସାତ ଦିନ ପୂର୍ବରୁ ଥରେ କରିଥିଲି।
ହୁଁ, ଯାହା ହଉ ଭଲ ଆଉ।
ହୁଁ
ଆଉ
ଆଉ କଣ କୁହନ୍ତୁ? ଆଉ କଣ କୁହନ୍ତୁ? କିଛି ନାହିଁ ଆପଣ କୁହନ୍ତୁ।
ହଁ, କଣ କହିବି ସବୁ ତ ଚାଲିଛି ଠିକ୍ ଠାକ୍।
ଘର ଆଉ ଯିବେନି?
କୋଉଥିରେ ରଜରେ ଦେଖି ବା ରଜରେ
ହୁଁ, କାହିଁକି ନା ରଜରେ ତ ଅଧିକ ପୁଅ ମାନଙ୍କର ହଙ୍ଗାମା ଥାଏ।
ହଁ, ସେଇ ତ ବୁଲାବୁଲି କରନ୍ତି, ଇଆଡେ ସିଆଡେ ଏଥର ଭାବୁଛି ପଳେଇବି ସେ ଯଉ ନାହିଁ ନା କେନ୍ଦ୍ରାପଡା ରେ କୋଉ ପାହାଡ ଫାହାଡ ନାଇଁ ନା କଣ କୁହନ୍ତ
ମନେ ପଡୁଚି ତା ନାଁ ଟା ସେଇଆଡେ ଦେଖି ପଳେଇବା ଆଉ ତା ପରେ ଖରା ବି ଯୋଉ ହଉଛି ଯିବାକୁ ଇଚ୍ଛା ହଉନି। ଦି ହବ ଚାରିଟା ବଳୁଆ ଯିବା।
ହୁଁ
ଉ ହୁଁ।
ଆଉ କଣ କୁହନ୍ତୁ?
କାମ ଚାଲିଛି ଆଉ
ହୁଁ
ଏଇ କ୍ଷଣୀ କି ତମେ ରୋଷେଇ କରିବ ବୋଧେ?